ହଁ କଣ କରୁଥିଲୁ
କିଛି ନାଇଁ ଏଇଠି ବସି ଟିକେ ବର୍ଷା କୁ ଦେଖୁଛି ଟିକେ ଛାତ ଉପରେ ଛିଡା ହେଇକି
ଓହୋ ଆଚ୍ଛା ଆରେ ସେ ଯୋଉ ସିମେଣ୍ଟ କଥା କହୁଥିଲୁ ସେଟା ଆ ଇ ଏମ ରେ ପକେଇଲେ ହବନି
କାଉଥିରେ
ଆଇ ଆଇ ଏମ୍
ଆଇ ଆଇ ଆଇ ଆମ୍ ଟିକେ ହଁ ବୁଝୁି ଯେ ଆଇ ଆଇ ଏମ୍ କିନ୍ତୁ ବହୁତ ଅଧିକ ନଉଛି ନା
ଓହ ଆଚ୍ଛା
ମାନେ ତୋର ନା ମାନେ ନାଇଣ୍ଟି ପର୍ସେଣ୍ଟାଇଲ୍ ନାଇନ୍ତି ଫାଇ ନାଇନ୍ତି ନାଇନ୍ତି ବି ତ ନୁହେଁ ନାଇନ୍ତି ଫା ପର୍ସେଣ୍ଟାଇଲ୍ ଭଳିଆ ନଉଛି ହେଲା କିନ୍ତୁ ଏନ ଆଇ ଟି ରେ ହେଇଯିବ
ହୁଁ ହୁଁ
ମାନେ ତୁ ସିମେଣ୍ଟ ଦେ କି ଯାହା ଦେ କିନ୍ତୁ ଏନ ଆଇ ଟି ରେ କ୍ୟାଟ୍ ୱେଟେଜ ଅଧିକା ନା ତ ସିମେଟ ପକେଇଲେ ହବ କିନ୍ତୁ ତୁ କ୍ୟାଟ ରେବି ଯଦି ଚାଳିଶ ପଚାଶ ପରସେଣ୍ଟାଇଲ୍ ବି ରଖିଲୁ ତୋ ୱଟେଜ ବି ଅଧିକ ହେଇକି ତୋର ମାନେ ସିଲେକ୍ସନ ହେଇଯାଇପାରେ
ଓହୋ ଆଚ୍ଛା ଏ ଏତେ ଇଏ ଥିଲା ତାହଲେ ତ ମୁଁ ଜାଣିି ଭାଇ ପକେଇ ଦେଇଥାନ୍ତି ଜାଣିନଥିଲି ମୁଁ ତ ମୁଁ ତ କାଉନସିଲିିଂ କରିବାକୁ ବାହାରିଲାଣି ଓଜେଇ ଦେଇଥିଲି ଓଜେଇ ବି ପଳେଇ ଆସିଛି ସିପିଓଟି ବାହାରି ଯାଇଛି
ହୁଁ ସେଇଠି ହଁ ମୁଁ ତ ଏନା ମୁଁ ବି ଡିସାଇଡ କରିବନି କଣ କରିବି ବୋଲି ମୁଁ କିନ୍ତୁ ଦେଇନି ସେ ପ ଦେଇନିଁ ଖାଲି ସେଇ ଗୋ ଟେ ହିଁ ଦେଇଥିଲ ମୋର ଟିକେ ଇଚ୍ଛା ଥିଲାନ ଯେହେତୁ ଗୋଟେ ହେଇଯାଇଥିଲା ନା ଗୋଟେ
ହୁଁ ହୁଁ ହୁଁ ଦେଇଥାନ୍ତୁ ହେଲେ ଗୋଟେ ସାଇଡରେ
କହିପାରିବିନି କାଁଣ ପ୍ଲେସ୍ ମେଣ୍ଟ ଦେଖୁ ଯୋଉଠି ବି ଯାହା ଯେମିତି ଦେଖିଲା ସବୁଯା ସେଇ ହଁ ସେଇଟା ତ କହିପାରିବିନି କିନ୍ତୁ ଗୋଟେ ଯେହେତୁ ଏନ୍ ଆଇ ଟି ରେ ପଢିବୁ ଗୋଟେ ସେ
ହଁ ଆଉ କ୍ରେଡିଟ ଗୋଟେ ନା ଏଇଟା ଏନ୍ ଆଈଟି ଆଉ ସୋଅଫ୍ କରି ହବ ହୁଁ ହୁଁ ହୁଁ
ସେଇଭଳିଆ ହେଇଯାଇଥିଲା ନା ତୁ ଭିତର କଥା କିଏ ଜାଣୁଛି।
ହୁଁ ସେଇଆ।
ଏଟା ଅଛି ମୋମାନେ କିଛି ଭାବି ଆଉ ପ୍ଲସ୍ ମେଟ୍ନ୍ ଆସେ ନୁହେଁ କି ଆସ୍ ସେନି ଆଉ ସେଠି ଗଲେ ଅପର୍ଚୁନିଟି ବି ଅଧିକ ମିଳିବ।
ହଁ ରେ ନେଟ ତା ପରେ ଟପ୍ ଥ୍ରୀ ଏନିଇଟି ଓ ଇଣ୍ଡିଆ ର ଆଉ ଭଲ ଯାହାଲେ ବି ଥିବ ତା ସିଚୁଏସନ୍।
ହଁ ସେୟାଇ ତ ସବୁ ଭଲ ବି ତ ଥିଲା କିନ୍ତୁ ଏଇ ହିଁ ପ୍ରୋବ୍ଲେମ୍ ହେଲା। ତ ମୁଁ ଆଉ ମୋର ପୁରା ମନ ଭାଙ୍ଗିଗଲା ଏମିତିରେ ବି ପଇସା ବି ରିଫଣ୍ଡ ହେଇନି। ତ ମୁଁ କୋଉଠି ଆଉ କୋଉଠି କଣ କରିବି ବୋଲି ଜଣେ ମାନେ ଘରେ ବି ତ କହିପାରିବନି‌।
ଆଚ୍ଛା ଏଇଟା ଇଏ ହେଲେ ସିପିଟିଟା ଦେଇ ଦେଇଥାନ୍ତେ ଭଲ ହେଇଥାନ୍ତା। ସିପିଇଟି କି ଓଜେଇ ଘରିକା କଣ ଦେଇ ଦେଇଥାନ୍ତୁୁ।
ସେଇଟା କଲେ ଏଇ ରେଭେନ୍ ଶାରେ
ଆରେ ହେଇ ଆ ଆରେ ହେଇ ଦ ଆଙ୍ଗୁରିଦେଇ ଓଜେଇ ର ସେକଣ୍ଡ୍ ସ୍ପେଶାଲ୍ ଓଜେଇ ବାହାରି ଥିଲା ପା ପକେଇଲୁନି ତାହେଲେ।
ନାଁ ମତେ ଇଚ୍ଛା ନାହିଁ।
ଆଉ କରିବୁନି?
ଆଉ ଆଉସ ପୁରା ହେଇଯାଇଛି ଯେ ମାନେ ଗୋଟା ମତେ ଭଲ ବି ଲାଗୁନି। ଆରେ ମୁଁ ଜାଣିଛି ଓଜେଇ ବାହାରି ଥିଲା ସେତେବେଳେ ମାନେ ଇଏ ଯୋଉ ପ୍ରାଇଭେଟ୍ କଲେଜ୍ ର ବି ସବୁ ସେଠିକି ସବୁ ଆସୁଥିଲା କଲ୍ ବେଳେ ମୁଁ ଜାଣିଛି ବାହାରିଥିଲା କିନ୍ତୁ ଏଇଟା ଇଛା ହଉନି।
ନା ତା ହେଲେ କଣ କରିବେ ନା ପ୍ଲାନ୍ କଣ କଣ ଅଛି?
ମୁଁ ସେଇଆ ଭାବୁଛି କି ଆପ୍ଲାଏ କରୁଛି ଆଉ କୋଉଠି ଯିବି କଣ ହେଇଯିବ ଆଉ ମାନେ ଏ ପଢ଼ିବା ପାଇଁ ନୁହେଁ।
ଓହୋ ଜବ୍ ପାଇଁ ଆଚ୍ଛା ତୋର କେତେ ବର୍ଷର ଏକ୍ସପିରିଏନ୍ସ ଅଛି କି?
ଟେକ୍ ରେ ଥିଲୁ ଟି?
ହଁ।
ହଁ-ହଁ ଭୁବନେଶ୍ୱରରେ ଥିଲୁ ନା କଟକରେ?
କଟକ ରେ କିଛି ଅଛି କି ଭୁବନେଶ୍ଵରରେ ପା
ହଁ ଭୁବନେଶ୍ଵର ମତେ ମୁଁ ବୋଧେ ଥ କେବେ ଗୋଟେ କଥା ହୋଉଥିଲି। ସୁଆସ କି ସେ କହିଲା କି ଭାଳଦେ ମାନେ ଛାଡି଼ ଦେଇେଇଛି ବୋଲିକା।
ହଁ ଛାଡ଼ି ଦେଇଛି ପୁରା ମୁଁ ଛାଡ଼ିଲିଣି। ମୁ ଯୋଉ ଆରେ ସେ ଯୋଉଠି ଥିଲି ଏବେ ଯୋଉ ମାନେ କହନୁ ସେଠି ଥିଲି। ସେଠୁ ଛାଡ଼ି ସାରିଲା ପରେ ଏଠି ଆସିକି ରହିଲେ କିଛି ଦିନ୍। ହେଲା ତାପରେ ଏବେ ଘରେ ଟିକେ ଘରେ ଏବେ ମନା କରୁଛନ୍ତି। କୁହନ୍ତି ନା ସେଠି ହୋଉନି ମ ବେକାରରେ ପଇସା କାହିଁକି ନଷ୍ଟ କରୁଛନ୍ତି।
ହୁଁ-ହୁଁ ଆଚ୍ଛା।
ସେଥିପାଇଁ ହିଁ ଆସିଲି ମାନେ ଘରେ ଅଛି। ତାପରେ ଆକ୍ ସେ ବି ଜିଡିପିଏ ପାଇଁ ଯାଇଥିଲି ରାଉରକେଲା।
ହୁଁ-ହୁଁ।
ସେତେବେଳେ ଘରକୁ ଆସିଥିଲି ସେବେଠାରୁ ଅଛି ଆଉ।
ଆଛା ଆଉ ଖାଇବା ପିଇବା କ?
ଏବେ କଣ ହେଇଛି ମୁଁ ଜାନିଣି।
ଆବେ ଖାଇଛୁ କଁ?
ସକାଳେ ଖାଇଥିଲି ରୁଟି କିନ୍ତୁ ଏବେ କଣ ହେଇଛି ମୁଁ ଜାଣିନି।
ଓହୋ ଆଚ୍ଛା।
ମୁଁ ପାଲୋ ଏଠି ଉପରେ ଅଛି କଥା ହଉଛି ଆଉ ସେଇୟା ଆଉ। ତୋର କଣ ତୁ କୋଉ କଲେଜ୍ ରେ ଏଇ ରେଭେନ୍ସା ନା ଆଉ ଉତ୍କଳରେ କରିବୁ?
ଭାବୁଛି ଉତ୍କଳରେ ହେଇଯିବ ବୋଧେ। ଚାଳିଶ ଅଛି ଆର ବର୍ଷ କଟକ ଯାଇଛି ଜେନେରାଲ କଟକ ଯାଇଥିଲା ଫୋର୍ଟି ଫାଇବ୍ ସମ୍ ଥିଙ୍ଗ୍। ଫୋର୍ଟି ଫାଇବ୍ ହିଁ ଯାଇ ଥିଲା ବୋଧେ ଫାଷ୍ଟ ସିଲେକ୍ସନ୍ ରେ ହେଲା ସେକେଣ୍ଡ ଥାଡ଼୍ ସିଲେକ୍ସନ୍ ଯାଇଁଙ୍କି ତ ବାହାରୁଛି ତା ମାର୍କ ଚାଳିଶି ଓପରେ ଅଛି ଯେହେତୁ ମୁଁ ଭାବୁଛି ହେଇଯିବ ବୋଧେ।
ହୁଁ ହୁଁ କେତେ ଏକ୍ସମେଣ୍ଟ ଆସିଛି।
ଉତ୍କଳ ଟିକେ ଭଲ ଅଛି ରେଭେନ୍ସାଠାରୁ ରେଭେନ୍ସାଟା ଇଏ ଟେକ୍ନିକାଲ୍ ପାଇଁ ବି ଟିକେ ଭଲ ଅ
ହଁ, ହଁ ରେଭେନ୍ସାର ଏନବିଆର ତ ଆସୁନି ମୁଁ ମୋର ସେଇ ସାଙ୍ଗ ମାନଙ୍କୁ ପଚାରିଥିଲି ମୋର ଏଇ ସାଙ୍ଗମାନେ କରିୁଛନ୍ତି ନା।
ହଁ।
ପଚାରୁଥିଲି କିନ୍ତୁ ସେ ମନା କଲେ ଭାଇ ଆମର ରେଭେନ୍ସାର ସାର୍ ମାନସ୍ ସାର୍ ମନା କଲେ।
ହୋ ହୋ ହୋ।
ସାର୍ ମନା କଲେ କଣ ଜାଣିଛୁ ନା ସାର୍ ଙ୍କୁ ମୁଁ ଫୋନ୍ କରିଥିଲି ସିଏଲସି ପାଇଁ।
ହଁ।
କି ସାର୍ ଆଉ ସିଏଲ ସି କୋଉଟା ମୁଁ ତ ଜାଣିପାରୁନି ମାନେ ଇଏଟା ଆଉ ସେଟୁ ସାର୍ ହେଠୁ କହିଲେ ମୁଁ କହିଲି କି ଆଉ ଥରେ ଯାଇକି ଆଣିହବ କି କଣ ହବ ସେଇଠୁ କହିଲେ ଆରେ ସେଇଥିରେ ମାନେ ଦେଖେ ମାନେ ମାଇଗ୍ରେ ଟ୍ରାନ୍ସପଲ କଣ ମାଇଗ୍ରେସନ ନା କଣ ଅଛି ଏଇଟା ହେଲା ତ ସ ସେଇଟା ହିଁ ସେଇ ଗୋଟେ ହିଁ ସାର୍ଟିଫିକେଟ ସେମ୍। ମୁଁ ସେଠୁ କହିଲେ କଣ ପାଇଁ ମୁଁ ତାଙ୍କୁ କହିଥିଲି କି ଏଇଥିପାଇଁ ଯାଉଛି ଯାଇ ଏ ନା ମୁଁ କଉ ମୁହଁରେ କହିବି ତାଙ୍କୁ ମୋର ହେଲାନି।
ହି ହି ହି ହି ଛୋଟ ସ ମାନେ ଛୋ ବହୁତ ଛୋଟ ମିଷ୍ଟେକ୍ ହେଇଛିଆଉ
ହୁଁ। ଆରେ ପ୍ରୋବ୍ଲେମ ହଉଛି କି ସେ ଫାଷ୍ଟରୁ ମନା କରିଦଉଥାନ୍ତେ କି ତମେ ଏମତି ଇସୁ କରୁଛ। ସିଏ ଆମକୁ ସେ ଯୁରୁ ଉଇ ମତେ କହିଲେ କହିଲେ କି ପୁଣି ମେନେସନ୍ ବି କରିଦେଇଥିଲେ ମୋ ଫର୍ମ ମାନେ ମୋ ଆପ୍ଲିକେସନ ଫର୍ମ ଉପରେ। ହେଲା କହିଲେ କି କିଛି ପ୍ରୋବ୍ଲେମ ହବନି କିନ୍ତୁ ଲାଷ୍ଟ ମୋମେଣ୍ଟରେ ଷ ସେମାନେ ଆଡମିସନ ପାଇଁ ଗଲା ବେଳକୁ ସେମାନେ ମନା କରୁଛନ୍ତି। ସିଏ ସେଠୁ କହିଲିକି ତମେ ଯାଇ ଡିପାର୍ଟମେଣ୍ଟରେ ପଚାର ଡିପାର୍ଟମେଣ୍ଟରେ ଯାଇ ବୁଝିଲା ବେଳକୁ ଡିପାର୍ଟେଣ୍ଟ ବାଲା କହିଲେ ସୁରେଶ କଣ ଯେ କରୁ ନାହାଁନ୍ତି ସିଏ କହୁଛନ୍ତି ଆମେ ମୁଣ୍ଡ ପୁରେଇବୁନି ଏଥିରେ। ସେଇ ମା ଡିପାର୍ଟମେଣ୍ଟ ରେ ହିଁ ଆମକୁ କହିଥିଲେ କି ହେଇଯିବ କହିକି।
ଉଁ ହୁଁ,।
ଏଇଆ ସବୁ ଆଉ ଛାଡ ଆଉ ତ ଯାହା ହେଲା ଆଉ ସେ କଥା ଭାବି କିଛି ଲାଭ ନାହିଁ। ଗୋଟେ ପୁରା ମନ ଦୁଃଖ ହେଇଗଲା କିନ୍ତୁ।
କଟା ଘାରେ ଚୂନ କ ଚୂନ କଣ କଟା ଘାରେ ଚୂନ ଦେଲା ଭଳିଆ ଲାଗିବ।
ହଁ, ହଁ ତୁ, ତୁ କରୁଥିଲୁ ପା କୋଉଠି ଛାଡିଦେଲୁ?
ମୁଁ ଥିଲି କନସେନଟ୍ରେସ୍ ରେ ଥିଲି ପା।
କନସେନଟ୍ରେସ୍ ଥିଲୁ ଭଲ ଦେଲାନି?
ଭଲ କଣ ମ ପନ୍ଦର ହଜାର ଟଙ୍କା ସାଲାରି ଥିଲା ଭାଇ।
ଆଉ ସେୟା ମୋର ବି ତ ସେଇୟା ଥିଲା।
ହଁ ଆଉ ତାହେଲେ ଆରେ ନିଉ ଜଏନ୍ ରେ ସେତିକିଥିଲା ବୁଝିପାରୁଛୁ ରହିଥିଲେ ଆଉ ଟିକେ ହଁ ବର୍ଷେ ଖଣ୍ଡେ ର କଣ୍ଟିନ୍ୟୁ କ
କନସେଟ୍ରେକ୍ସ କୋଲକାତା କେତେ ଦଉଛି ଜାଣିଛୁ?
ପଚିଶି ପା।
ପଚିଶି ନ ମାନେ ପଚିଶି କାଲି କହିବାକୁ ହେଲା ମୋର ସାଙ୍ଗ ଗୋଟେ କାମ କରୁଛି ସେଇ ଚାର୍ଟରେ ହେଲା। ସିଏ ତାର ମାନେ ଇନସେଣ୍ଟିଭ ଧରିକି ଆସିକି ତାର ଲାଷ୍ଟ ଡ୍ରର ଯୋଉ ଲାଷ୍ଟ ମାସରେ ଆସିଲା ପଞ୍ଚାବନ।
ସତରେ ଏତେ ଆଉଚି।
ଭାଇ ସିଏ ମତେ କହିଲେ କି ତୁ କୋଲକାତା କାନ୍ସନଟ୍ରିକ୍ସ ଜଏନ୍ କର, ଆସି ହେଲା କହିଲା ତୋର ଏକ୍ସପ୍ରେନ୍ସ ଅଛି ତୁ ଆପ୍ଲାୟ ଜଏନ୍ କର ହେଲା। ମାନେ ସେ କ ମାନେ କଣ କହିଲୁ ଓ ଆସେ ମାନେ ପଞ୍ଚାବନ ମାନେ ଯଦି ପୁରା ଭଲ ସେ ଇଏ କରିଥିବେ ସେଟା ୟୁ କି ପ୍ରଚେଷ୍ଟା ଚାଲିଛି ମାନେ ସିଏ ଖାଲି ସିଏ ଯୋଉ ଇଏ କରୁଛି ତା କୋଲକାତାରେ ବହୁତ ସାରା ଡିପାର୍ଟମେଣ୍ଟ ଅଛି। ହେଲା ଆଇଲୋବି ହେଲା ତ ସି ଇଏ ଯୋଉ ଏଲୋବେରୀରେ ଜଏନ କରିଛି ତାର ୟୁକେ ପ୍ରୋସେସଟା ତାର ପାଉଣ୍ଡରେ ପଇସା ଆସୁଛି।
ଓହୋ କନଭର୍ଟ ହେଇଯାଉଥିବ ତାହେଲେ ଆଉ
ତ କନଭର୍ଟ ହେଲା ବେଳକୁ ସେତିକି ସିଏ ଛୁଟି ଫୁଟି ନେଇକି କହୁଛି ମା ଦଶ ଦିନ ଖଣ୍ଡେ ପଳେଇଥିଲି ଘରକୁ ଇଏ କରିଥିଲି ସେ କରିଥିଲି ପଳେଇଲା ବେଳକୁ ତାର କଟି କାଟିକି ତଥାପି କଟିକାଟିକି ଆସୁଛି ଚାଳିଶ ଭଳିଆ।
ଓହୋ।
ହେଲା ମାନେ ଭାବୁଛି ତ ତ ଆଉ କଣ ଦରକାର ସେଇମାନେ କଣ କହିଲୁ ସେଇ ଟେକ୍ ମନ୍ଦିରରେ ଗୋ ମାନେ ସାଙ୍ଗ ମାନେ ସେ ଟେକ୍ ମନ୍ଦିର ଗୋଟେ ଅଫିସର ହେଲା। ସେ ଆଗେ ଛାଡିକି ପଳେଇଥିଲା ହେଲା ତ ସେ ଜଏନ୍ କରୁଥିଲା ଏଇଠି ଯୋଉ ସିଏ ମତେ ସେ କହୁଥିଲା କି ତୁ ଆସିକି ଜଏନ୍‌ କରବୋଲି
ହୁଁ ହୁଁ।
କହିଲେ ଆମ ପ୍ରୋସେସ ଯେତେବେଳେ ଆସିଲା ମୁଁ ମୋ ଟିଏକୁ କହିକି କଥା ହେଇକି କରେଇବି।
ହୁଁ ହୁଁ ଭଲ ଚାଲୁ। ଆରେ ବା ଆରେ ଭୁବନେଶ୍ୱରରେ ଏତେ ଦଦରା କଣ ପାଇଁ ତାହେଲେ?
ହଁ ଭାଇ ସେ ସେଇଥିପାଇ ତ ଏଠି ଜଏନ୍‌ କରୁନି ମୋର ଏଇଠି ଫାଷ୍ଟ ଆସିଥିଲା ଜାଣିଛ ନା? ମାନେ ଟେକ୍ ମହିନ୍ଦ୍ରା ପୂର୍ବରୁ ଏଇଟାରେ ଫାଷ୍ଟ ଆସିଥିଲା। ହଁ ଆସିଲା ହଁ ଅଫର ଲେଟର ଆସିଥିଲା ହେଲା।
ଓହୋ।
ଅଫର ଲେଟରେ ଆସିଥିଲା ମୁଁ ଯାଇଥିଲି ସେଠି ଗୋଟେ ଦିନ କହିଲେ କି? କହିଲେ ନାଇଁ ବସେଇଦେଲେ ତିନି ଘଣ୍ଟା ଖଣ୍ଡେ ତାପରେ କହୁଛନ୍ତି ଆଜି ଆମର ଗୋଟେ ମିଟ ମିଣ୍ଟିଙ୍ଗି ଅଛି କାଲିକି ଇଣ୍ଟଭ୍ୟୁ ହବ।
ହଁ ସିଏ ଟିକେ ଲେଟ୍ ଲାଟ କରନ୍ତି ଏମତି
ହଁ ଟେକ୍ ମନ୍ଦିରରେ ପରମାନେଣ୍ଟପା। କିନ୍ତୁ ସେଠି ସାଲାର ବଢ଼ିବନି ଯେପର୍ଯ୍ୟନ୍ତ ତୁ ସୁଇଚ ନ କରିଛୁ। ତୁ ପରମାନେଣ୍ଟ ହେଇକି ଯେତେ ଏକ୍ସପିରିଏନ୍ସ ହ ଆମ ପର ପିଲା ଟେକ ମନ୍ଦିରରେ ଜଏନ କରିଥିଲେ ତାଙ୍କର ବାଇଶି ଭଳିଆ କୋଡିଏ ଭଳିଆ ଆସୁଥିଲା। ଆ ମୋର ପନ୍ଦର୍ ମୁଁ ସେମାନଙ୍କୁ ଟ୍ରେନିଂ ଦଉଥିଲି ସେମାନଙ୍କର ବାଇସି ଭଳିଆ ଆଉଛି। ଭଲ ଅଛି। ସେଠି ଆକ୍ଚୁଆଲି ଚେଞ୍ଜ ନ କଲେ ସାଲେରି ବଢିବନି ଆଉ ନୂଆ ନୂଆ ଜଏନର ମାନଙ୍କୁ ମାନେ କଣ୍ଟ୍ରାକଚୁଆଲରେ ରଖିକି ଅଧିକ ସାଲାରୀ ପ୍ରୋଭାଇଡ କରିଦଉଛନ୍ତି ଅଳ୍ପ ଦିନରେ ରଖିକି ବାହାର କରିଦଉଛନ୍ତି।
ଓହୋ ନାଇଁ ମୁଁ ବି ସେଇ କଣ୍ଟ୍ରାକ୍ଚୁଆଲ ବେସିସରେ ହିଁ ହାୟାର ହେଇଥିଲି ହେଲା କିନ୍ତୁ ଆମର ଟିଏ ଯାଇଥିଲା ସେ ଫ୍ଲୋର ମ୍ୟାନେଜର ବି ଥିଲା ସିଏ ମତେ କହିଥିଲା କି ତୁ ଭାଇ ରହିଯା ତୋ କଣ୍ଟ୍ରାକ୍ଟ ପିରିୟଡ଼ ଏଣ୍ଡ ହେଲା ବେଳକୁ ମତେ ଗୋଟେ ଲେଟର ଲେଖିଦେବୁ ହେଲା କି ମୁଁ କଣ୍ଟିନ୍ୟୁ କରିବାକୁ ଚାହୁଁଛି ବ ତାପରେ ତୋ ମୁଁ ପରମାନେଣ୍ଟ ରଖିଦେବି। ହେଲା କିନ୍ତୁ ମୋତେ ଇଚ୍ଛା ହେଲାନି ଆରେ କଥାଟା କଣ କହିଲୁ ମୁଁ ଭଏସ ପ୍ରୋସେସରେ ଥିଲି ହେଲା ଭାଇ ରା ତି ମୋର ଟାଇମିଂ ଥିଲା ପାଞ୍ଚଟାରୁ ଦିଟା ରାତି ଦିଟା ହେଲା ଏ ଏତେ ଗଜର ଗଜରେ କିଏ ହବ ସେଇ ମା ମୋତେ ଭଲ ଲାଗିଲାନି ମୁଁ ପଳେଇ ଆସିଲି। ଚାଟରେ ବି ଚାହିଁଥିଲେ ଇଏ କରିଦେଇଥାନ୍ତି। ଥାନ୍ତେ କିନ୍ତୁ
ଚାଟ ଇମେଲରେ ରହିଥାନ୍ତୁ ଭଏସରେ ରହିବୁ ବହୁତ ଘଟିଆ
ହଁ ବା ନାଇଁ ମତେ କହୁଥିଲେ ତାଙ୍କ ହାତରେ ସବୁ ଥିଲା ହେଲା ଖାଲି ମାନେ ମୋ ଚଏସ୍ ଉପରେ ଡିପେଣ୍ଡ କରୁଥିଲା ତୋର କଣ ଦରକାର ତୁ କହ? ଆରେ ଭାଇ ମତେ ଫ୍ଲୋର ମାନେ ଜର ମାନେ ମିଛରେ କହିକି ରହିଥିଲି କି ମତେ ଜଣ୍ଡିସ ହେଇଚି ବୋଲିକା ହେଲା। ନିହାତି ବୋଧେ ସପ୍ତାକ କି ଦି ସପ୍ତାହେ ଖଣ୍ଡେ ରହିଯାଇିଥିଲି ବୁଝିଲୁ ଜଣ୍ଡିସ ହେଇ କହିକି ରହିଥିଲି ଗୋଟେ ଫେକ୍ ମେଡିକାଲ ସର୍ଟିଫିକେଟ ବାହାର କରିିକି ଦେଇ ଦେଇଥିଲି ତାଙ୍କୁ ହେଲା। ସେ କହିଲେ ମୁଁ ତୋ ପାଇଁ କଥା ହେଇଯାଇଛି ଆ ମୋ ଉପର ମ୍ୟାନେଜର ସହିତ ହେଲା ତୁ ଯଦି କହିବୁ ତାହାଲେ ତୋର ସକାଳୁଆ ପକେଇଦେବି ହେଲା ଏଗାରଟାରୁୁ ଆସିବୁ ଚାରିଟା ପାଞ୍ଚଟା ବେଳୁ ପଳେଇବୁ। କିନ୍ତୁ ତୁ କହ ତୁ ଆସିବୁ କି ନାଇଁ ହେଲା ମୁଁ କହିଲି ନା ସାର୍ ମୁଁ ଆଉ କଣ୍ଟିନ୍ୟୁ କରିପାରିବିନି ଘରେ ମନା କରିଛନ୍ତି। ଏମିତି ବାହାନା ମାରିକି ରେଜିଂନେସନ ପକେଇଦେଲି।
ହୋଉ ତୁ ରହ ପରେ କରୁଛି ଆଉ।
ହୁଁ।